ଶୁଭ ସନ୍ଧ୍ୟା। କୁହନ୍ତୁ କଣ ଏମିତି କଣ ପାଖରେ କୋଉଠି ଅଛନ୍ତି ନା କଣ ଗୀତ ଗୀତ ବାଜୁଛି କଣ?
ବାଏ। କାର ଅଛି। କିଛି ଆଖପାଖରେ ଚଢେଇ ମାନଙ୍କ ବଧ ଶବ୍ଦ ବୋଧ ଆପଣଙ୍କୁ ଶୁଣା ଯାଉଛି।
ହଁ ଏବଂ କଣ ମାମୁଁଙ୍କର ଶବ୍ଦ ମତେ ଶୁଭୁଛି। ମାମୁଁଙ୍କ ଗାଡି ଘର।
ନାଇଁ ନାଇଁ ସେମିତି କିଛି ନାଇଁ। ଆପଣଙ୍କୁ ଠିକ୍ ଠାକ୍ ଚଳିବ ତ।
ହଁ ହଁ ଚଳିବ କୁହନ୍ତୁ।
ଆଉ କଣ କରୁଛନ୍ତି?
ଏଇ ବସିକିରି ମୁଁ ଗୋଟେ ମୋର କାନରେ ଯୋଉ ପୁରାଏ ଯୋଉ ଗୀତ ଶୁଣନ୍ତି ସେଇଟା ଖୋଜୁଥିଲି ସେଇଟା ମୁଁ କାଇଁ ପାଉନି। ତ ସେଥିପାଇଁ ଟିକେ ଅସ୍ତବ୍ୟସ୍ତ ହଉଥିଲି।
ଆମର ଖୋଜିବେ ଏମିତି ସାଙ୍ଗେ ସାଙ୍ଗେ ଖୋଜିବା କଣ ଦରକାର।
ସେଥିପାଇଁ ତ ଆଉ ଖୋଜୁନି। ସେଥିପାଇଁ ମାନେ ଖୋଜଥିଲି ଟିକେ ଭଲ ହେଇଥାନ୍ତା।
ହଉ ହଉ ଛାଡନ୍ତୁ ସେଥିରେ ବି କଣ ଅଛି। ଆଉ ମୁଁ ତ ଆପଣ କହିଥିଲି ମୁଁ ଚାଉମିନ୍ ଖାଇବାକୁ ଯାଉଛି। ତ ମୁଁ ଖାଇକି ଆସିଲି ବହୁତ ବହୁତ ସୁଆଦ ଲାଗୁ ମତେ ଆପଣ ଥିଲେ ଚାଖିଥାନ୍ତେ।
କଣ ଚାଉମିନ୍?
ହଁ ହଁ।
ବେଶ୍ ଭଲ କଥା। କେବେ ଆଉ କଣ ଆପଣ ଏକା କେ ଖାଇକି ସୁଆଦ ଚାଖୁଛନ୍ତି। ଆମକୁ ତ ଚାଖୁ ଗୋବିନାଥ।
ମୁଁ କହିଲି ସୁଆଦ ଲାଗୁଥିଲା। ଆପଣ ଥିଲେ ମତେ ଆହୁରି ଭଲ ଲାଗି ଥାଆନ୍ତା ମିଶିକି ଖାଇବାରେ। ଛାଡନ୍ତୁ ଆପଣ ତ ନା ମୁଁ ଆଉ କଣ କହିବି। ଆପଣ କାଳେ ପୁଣି ଇଛା ହବ। ପୁଣି ଆପଣଙ୍କ ତ ବାହାର ଖାଇବା ଖାଇଦ ବହୁତ ଆପଣଙ୍କ ବି ଇଚ୍ଛା ତ ଆପଣ ଖାଇପାରିବେନି ଚାହିଁଲେ ବି।
ନିଶ୍ଚୟ ନିଶ୍ଚୟ ଯଦି ମୋର ଇଛା ହବ। ଆପଣ ଜାଣିଛନ୍ତି ଆପଣଙ୍କ ପେଟ କାଟିବ।
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ଆପଣ ଜଣେଇବାକୁ ଚାହୁଁନି। ଆପଣ କାହିଁ ବା ମୋ ପେଟ କାଟିବ ହଉ ସେ ଛାଡନ୍ତୁ। ଆଉ ଆପଣ ସନ୍ଧ୍ୟା ସମୟରେ ତ କଣ ଖାଇଲେ। ଆପଣ ତ ବାହାର ଜିନିଷ ଖାଇ ନଥିବେ। କିଛି ଘରେ ଜିନିଷ ଖାଇଥିବେ। କୁହନ୍ତୁ କ କଣ ଖାଇଲେ?
ଘରେ ଛୋଟ ଯୋଉ ଦଶ ଟଙ୍କିଆ କେକ୍ ମିଳେ। ମାମା ତାହାକୁ ଦେଲେ ତେଣୁ ମୁଁ ସେଇଟା ଖାଇଲେ ଏବେ ଟିକେ ଆଉ।
ଦଶ ଟଙ୍କିଆ କେକ୍ ଖାଇଛନ୍ତି ଆପଣ। ଆପଣ ସେଥିରେ ପେଟ ପୁରିଗଲା।
ଫେଟ ପୂରିବା ପାଇଁ କିଏ ଖାଉଛି କ ଇଲେ ଟିକେ। ସୋନେ ଟିକେ ଖାଲି ପାଟିରେ ଖାଲି ଯାହା ଟିକେ ଚୋବା ଚୋବି କରିବାକୁ।
ହଁ ହଉ ହଉ ଠିକ୍ ଅଛି ଠିକ୍ ଅଛି। ଅ ଆପଣ ଯାହା ଖାଇଲେ ଆପଣଙ୍କ ଇଛା ଆଉ। କଣ ଆଉ ଘର ଲୋକ କଣ ଖାଇ ଘର ଲୋକ ତାକୁ ଖାଇଛନ୍ତି ନା ନାଇଁ ଆଉ କିଛି ଖାଇଛନ୍ତି।
ସେପଟେ ତାଙ୍କର ଆଣିଥିଲେ କଣ ବାହାରୁ କିଣିକରି ଆଣିଥିଲେ କଣ ମକା କି କଣ ବୋଧେ। କିଣିକି ଆଣିଥିଲେ ତାକୁ ଖାଉଥିଲେ ଆଉ।
ସେମାନେ ତ ବାହାର ଖାଦ୍ୟ ଖାଉଛନ୍ତି। ଆପଣ କାହିଁକି ଏମିତି କରୁଛନ୍ତି ତ କୁହନ୍ତୁ ଟିକେ? ହଁ।
ସେମାନେ ଦିନେ ଅଧେ ଖାଉଛନ୍ତି ବୋଲି ସେମାନେ ଖାଇ ଦଉଛନ୍ତି ତାଙ୍କର ଇଛା ହଉଛି। ହେଲେ ମୁଁ ପ୍ରତିଦିନ ଖାଉଛି ଯେହେତୁ ମୋର ଇଚ୍ଛା ହିଁ ମରିଗଲାଣି।
ଆପଣ ଦେଖନ୍ତୁ ଆପଣଙ୍କୁ ଯାହା ଇଚ୍ଛା ହଉଛି କରନ୍ତୁ।
ନିଶ୍ଚୟ ନିଶ୍ଚୟ ଆଉ ଆପଣ କଣ ବାହାରକୁ ଯାଇଛନ୍ତି କହୁଛନ୍ତି? ବାହାରକୁ କଣ ପାଇଁ ଆସିଛନ୍ତି?
ମୁଁ ଆସିଥିଲି ଟିକେ ପୋଖରୀ ପାଖକୁ ସନ୍ଧ୍ୟା ସମୟରେ, ତୁ ଯଦି ଚାଉମିନ ଖାଇଥିଲି ଆପଣ ଟିକେ ବୁଝିଯାଆନ୍ତୁ ଆଉ କଣ? ବା କହିବି
ଓହୋ। ମାନେ ଝାଡା ବସିବାକୁ ଯାଇଛନ୍ତି?
ହଁ ହଁ। ଆପଣ କାହିଁ ଆ, ସେ କଥା କହୁଛନ୍ତି ମତେ ଭାରି ବେଜିିତି ଲାଗୁଛି। ଆପଣ କାହିଁ କହୁଛନ୍ତି। କି ଲୋକ ଯଦି ଶୁଥିବେ ମ ମୋତେ କଣ, ଭାବିବେ? ଆଖପାଖରେ ଯେହେତୁ ମୁଁ ଆପଣଙ୍କ କଲ୍ ଟିକୁ ସ୍ପିକରରେ ଦେଇଛି।
ହା, ହା। କଲ୍ ଟିକୁ ସ୍ପିକର ଦେଇଛନ୍ତି, କିନ୍ତୁ ସ୍ପିକର ତ ଅପସନ୍ କିଛି ନାହିଁ ସେଠାରେ।
ନାଇଁ ନାଇଁ। ମୋ ଫୋନ ଟିରେ, ଯେହେତୁ ବେଶୀ ସାଉଣ୍ଡ ଅଛି ତ, ସେଥିପାଇଁ ଶୁଣା ଯାଉଛି।
ଏତେ ବି ଆପଣ ଭଲସେ ଝାଡା ବସନ୍ତୁ। ସେଥିରେ ମୁଁ ଆପଣଙ୍କୁ କିଛି ହଇରାଣ କରିବି ନାହିଁ।
ହଁ ମ ପାଖରେ ବି କିଛି ଜୀବଜନ୍ତୁ, କୀଟ ଅଛନ୍ତି। ସେମାନେ ବି ତାଙ୍କ ଶବ୍ଦ କରୁଛନ୍ତିୁ। ମୁଁ ଆ ପରେ ବି ରଖିଦେବି। ଆଉ କି ସମୟ ପରେ ଆପଣ କରି ବେ ଆଉ, ନା କଣ କହୁଛନ୍ତି?
ହଁ ହଁ। ସେଥିରେ କିଛି ଅସୁବିଧା ନାହିଁ। ଆପଣ ବେଶ ଭଲ ଭାବରେ କରନ୍ତୁ। କିନ୍ତୁ ଏବେ କାଇହିଁ କରୁଥିଲେ, ଯଦି ଆପଣ ବ୍ୟସ୍ତ ବ୍ୟସ୍ତ କରେ ଥିଲେ। ତାହେଲେ ଏବେ କଣ, ପାଇଁ ଆପଣ କରୁଥିଲେ?
ଚଳିବ ମ, ଆପଣଙ୍କୁ ତ ମୋ ଶବ୍ଦ ଶୁଣା ଯାଉଛି, ସେତିକି ଯଥେଷ୍ଟ।
ଇଏ କଣ, ଆଶୀର୍ବାଦ ର ରୁଣ ହେଇଛି କି ସେତିକିରେ ଯଥେଷ୍ଟ ହେଇଯିବ?
ଆଉ ହବନି କି କଣ ଏତିକିରେ କାମ ହବନି ନା ଆଉ ଦରକାର?
ନା, ନା ଆଉ କଣ ଦରକାର? ଆଉ ଯାହା ଦରକାର ସେସବୁ ସକାଳେ ଆପଣ ଛାଡିବାକୁ ପୁଣି ଆସିବେ।
ହଁ। ହଉ, ହଉ ଛାଡନ୍ତୁ ଛାଡନ୍ତୁ, ଆପଣ ବା କେଉଁ କଥାକୁ ପଶେଇଗଲେ। ଆଉ ମୋ ପାଖରେ
ଆପଣ ଯଦି ସକାଳୁ ଯଦି ମାନେ ପୁଣି ଯୋଉ ଯାଉଛନ୍ତି ଆପଣ କେତେ ପରିବେଶକୁ ଦୂଷିତ କହୁଛନ୍ତି ଆପଣ ଜାଣିଛନ୍ତି?
ହ ଆପଣ ଛାଡନ୍ତୁ ସେ କଥା, ଆଉ ମୁଁ ଆପଣଙ୍କୁ କହୁଥିଲି ଯେ, ଆପଣ ଯୋଉ ଖେଳ ଖେଳୁଛନ୍ତି। ସେଇ ଖେଳ ଖେଳିବା ବାଲା, କିଛି ଖେଳାଳି ମୋ ପାଖରେ ବର୍ତ୍ତମାନ ଉପସ୍ଥିତ ଅଛନ୍ତି। ଆଉ ସେମାନେ ଦିନ ସା ହେରା ବସିକି ଏଇ ପାଖରେ ଖେଳ ଖେଳୁଛନ୍ତି। ଆଉ ତାଙ୍କୁ ବା କଣ, କହିବି।
ତ ଆପଣ ସେଠାରେ ଝାଡ଼ା ବସୁଛନ୍ତି? ସେ ସେଠାରେ ଖେଳୁଛନ୍ତି?
ଆରେ ନାଇଁ ପାଖରେ, ଥି-ଅବସ୍ଥିତ ଏକ ପୋଲ ଉପରେ ସେମାନେ ବସୂଛନ୍ତି। ଆପଣ ବାରମ୍ବାର କାହିଁ ସେ କଥା କହୁଛନ୍ତି। ଯଦି ମୋର କିଛି ଅସୁବିଧା ହୁଏ, ଆପଣଙ୍କ କଥା ମୁଁ ଭଲସେ ବୁଝିଦେବି ଯେ।
ଆଚ୍ଛା ହଉ ତ ସେଥିରେ ହବ। ଅବଶ୍ୟ ଏଇଟା କିଛି ଖରାପ କଥା ନୁହେଁ। ତ ପ୍ରାକୃତିକ ପର୍ଯ୍ୟାୟ ଆପଣ ଜାଣିଛନ୍ତି। ତି
ପ୍ରାକୃତିକ ପର୍ଯ୍ୟାୟ ବୋଲି, ଯାହା ହେଲେ ବି ଟିକେ ବୁଝନ୍ତୁ। ତ ମୋର ଯେହେତୁ ଅଳ୍ପ ବାକି ଅଛି ତ ଆପଣ ଏମିତି କଲେ କେମିତି ହବ କୁହନ୍ତୁ?
ଆଉ ଆପଣ କହୁନାହାନ୍ତି? ଯୋଉ ମାନେ କଣ କହିଲେ ପୋଲ ଉପରେ ଯୋଉ ପିଲା ଖେଳୁଛନ୍ତି ସେମାନେ କେତେ ଜଣ ଖେଳୁଛନ୍ତି? ଆଉ କିଏ କଣ ଖେୁଛନ୍ତି? ଆଉ ସବୁ କଣ ଖେଳୁଛନ୍ତି? ମତେ ଟିକେ ଭଲ ଭାବରେ ଟିକେ କହୁନାହାନ୍ତି?
ପ୍ରତିଦିନ ସାତରୁୁ ଆଠ ଜଣ ପିଲା ଆସି, ମାଗଣା ନିଆଁ ଖେଳନ୍ତି। କିନ୍ତୁ ଆଜି ଯେହେତୁ ବର୍ଷା ହୋଇଛି, ତ ଦୁଇ ତିନି ଜଣ ଆସିଛନ୍ତି ଖେଳୁଛନ୍ତି, ସେଇମାନେ ଆଉ ମୋ ଭାଇ ମଧ୍ୟ। ସେ ଆସି ଫୋନ କେ- ଦେଖୁଛନ୍ତି, ସେ ତ ଖେଳନ୍ତିନି।
କେଞ୍ଚୁଛନ୍ତି। ଆପଣ ତାଙ୍କରି ପାଖରେ କାମ କରୁଛନ୍ତି?
ମୁଁ କହିଲି ଫୋନ୍ ଦେଖୁଛନ୍ତି। ଆପଣ ଓଡ଼ିଆ ଭାଷାରେ କହି ଶିଖନ୍ତୁ।
ହଁ ମୁଁ ତ ବୁଝିଲି ଯେ, କିନ୍ତୁ ମୁଁ କହିଲି କି ସେ ଯୋଉ ଯନ୍ତ୍ର ଚଲାଉଛନ୍ତି ସେଠାରେ, ସିଏ କଣ ମାନେ ନା ଆପଣ ସେଠାରେ କାମ କରୁଛନ୍ତି। ଆଉ ସିଏ ଆପଣଙ୍କ ପାଖରେ ଫୋନ ଚଲାଉଛନ୍ତି।
ନାଇଁ ନାଇଁ, ସେ ମୋ ଦୂରରେ ଅଛନ୍ତି। ମୁଁ କହିଥିଲି ସେ ବର୍ତ୍ତମାନ କଣ କରୁଛନ୍ତି?
ଓହୋ। ଆପଣ ତ ସେଟାରେ, ଭଲ ଲାଗୁଥିବ ମାନେ କଣ କହିଲେ, ଥଣ୍ଡା ସୁଲସୁଲ ପବନ ଲାଗୁଥିବ। ସେଇଥିରେ କରିବାକୁ ବହୁତ ମଜା ଲାଗୁଥିବ ନା?
ଆପଣ ନୂଆ ଶବ୍ଦ ଖୋଜିବେ ବୋଲି ଏମିତି କହୁଛନ୍ତି। ମୁଁ କଣ ବୁଝିପାରୁନି ଆପଣଙ୍କ କଥା। ହଉ, ହଉ ଛା ଛାଡ଼ନ୍ତୁ। ମୋ ପାଖରେ ଏକ ପୁଷ୍କରିଣୀଟି ଅଛି। ସେଇଠାରେ ଭଲ, ଭଲ ମାଛ ଗୁଡିିକ ମତେ ଦେଖାାଯଉଛନ୍ତି। ଭାବୁଛି ରାତିରେ ନେଇଯିବି, ଖାଇଦେବି।
କିନ୍ତୁ ଆପଣ ଏତିକି ମନେ ରଖିବା ଦରକାର, କି ଆପଣ ଯା-କିନ୍ତୁ ଆପଣ ଯାହାବି କରନ୍ତୁ, ସେ ମାଛକୁ ଖାଇଲେ କଣ ହବ? ସେ ମାଛ ମଧ୍ୟ ଆପଣଙ୍କର କିଛି ଜିନିଷ ଖାଇଛି? ଯୋଉଟା କି ଆପଣ ଏବେ ଛାଡୁଛନ୍ତି। ନହେଲେ କାଲି ପରବର୍ତ୍ତୀ ସକାଳେ ଛାଡ଼ିବେ?
ଯଦି ଭାଇ ଆପଣ ଯୋଉ କହୁଛନ୍ତି ମୁଁ କଟିଗଲା ବାଇ ମାନେ ଯଦି କଟି ଗଲା ତେବେ ଆପଣଙ୍କ ସାଙ୍ଗରେ ମୋର କଥାବାର୍ତ୍ତା କାଲି ସକାଳେ ତ ଜଣାପଡ଼ିଯିବ। ତାହେଲେ ଆପଣଙ୍କ କଥା ମୁଁ ଭଲସେ ବୁଝିବି।
କିଛି କଥା ନାହିଁ ମୁଁ ଆପଣଙ୍କର ଆପଣଙ୍କ ଟିମ୍ ଯେତିକି ମାନେ ଇଏରେ ଆପଣଙ୍କର ଅଲଉ ଉଟ ହେଇଥିଲା ମୁଁ ସେତିକି ଟଙ୍କା ଆପଣଙ୍କୁ ଦେଇଦେବି।
ତ ମୋର ମିଶିକି ହୋଇଯାଇଥିଲା ପାଞ୍ଚଶହ ଟଙ୍କା ଆପଣ ତ ଦବାର ଥିଲା ମୁଁ ଆପଣଙ୍କୁ ଦେଇଥାନ୍ତି ତମ ମୁଁ ସେତିକି କାଟିି ନିଜ ପାଖ ରଖିଦଉଛି କଣ କହୁଛନ୍ତି?
ସବୁ ପଛରେ ଆମେ ପଛରେ ସେ ସବୁ ବିଷୟରେ ଇ କରିବା ସେ ସବୁ ଆପଣ ବେଶୀ ଆଉ ଯାଆନ୍ତୁନି ସିଆଡ଼େ।
ହଉ ହଉ ଠିକ ଅଛି ଠିକ ଅଛି। ଆଉ ଆପଣ କୁହନ୍ତୁ ମୋ ସାମ୍ନାରେ ଏକ ଗାଡ଼ି ଟିଏ ଯାଉଛି ମୁଁ ଭାବୁଛି ସେଇଥିରେ ତାଙ୍କ ସାଙ୍ଗରେ ବସି ଘରକୁ ପଳାଇବି ଯେହେତୁ ବର୍ଷା ଆସିଲାଣି ମୁଁ ଭାବୁଛି ସେଇଆ କଲେ ଭଲ ହୁଅନ୍ତା।
ଆପଣ ଯୋଉଠି ଏବେ ବସିଛନ୍ତି ସେଠାରେ କଣ କିଛି ଦୋକାନ ପାଖରେ ମାନେ ଆଗ ପାଖରେ କିଛି ଦୋକାନ ନାହିଁ।
ଅଛି ଟିକେ ଦୂରରେ ଦୋକାନ ଅଛି ମୁଁ ଭାବୁଛି ସେ ଦୋକାନ କି ମଧ୍ୟ ଯିବି କିଛି ଖାଇବି। ଆଉ ଯେହେତୁ ମୋ ପାଖରେ ଏବେ ଗାଡ଼ି ଆସୁଛି ତ ମୁଁ ଟିକେ ଦୂରକୁ ଯାଉଛି ସେ ଗାଡ଼ିକୁ ଯେମିତି ଡାକିକି ମୁଁ ଘରକୁ ପଳେଇ ପାରିବି।
ଆଉ ଆପଣଙ୍କ ଭାଇ।
ସିଏ ଅଛନ୍ତି ପୋଲରେ ସିଏ ପରେ ଯିଏ କହୁଛନ୍ତି ତାଙ୍କ ଖେଳାଳି ବନ୍ଧୁ ସହିତ ଯଦି ଖେଳିଲେ ନହେଲେ ନ ଖେଳି ଘରକୁ ପଳାଇବେ ସେ ତ ଖେଳନ୍ତିନି ସେ ତାଙ୍କ ଏକ ସାପ ଖେଳ ଅଛି ସାପ ଖେଳ ଖେଳୁଛନ୍ତି।
ଓହୋ ରାତିରେ ଆପଣ ଯାହା ନା ଧରିଲେ ଆପଣ ସେଠି ବସଛନ୍ତି ଦେଖିକି କରନ୍ତୁ ନହେଲେ ଆପଣ ପଛକୁ ଛୋଟ ମାରିଦବ ସିଏ।
ସତ କଥା ଆଜ୍ଞା ସତ କଥା ମୋର ଭୁଲ ହେଇଗଲା ମୁଁ ବା ଆଉ କଣ କରିବି?
ଦେଖିକି ନିଜ ପ ମାନେ ସମ୍ଭାଳିକି ରଖନ୍ତୁ ନହେଲେ
ଆପଣ ବୋଧେ ଭୁଲି ଯାଉଛନ୍ତି ଏଇ ସବୁ କଥା କହିଲେ ଏସବୁ କାମ ହେବ ନାହିଁ ତ ଆପଣଙ୍କୁ ବୋଧେ କୁହା ହେଇଥିଲା ଆପଣ ଭୁ
ଆରେ ମତେ କୁହାଯାଇ ଥିଲା କିନ୍ତୁ ଏ ଏଟା ତ କୌଣସି ଅପମାନ ଜନକ ତ ନୁହେଁ ନା ଏସବୁ ତ ଆମେ ମଜାରେ ମଜାରେ କହୁଛେ।
ହଁ ତା ବି ଠିକ କଥା ତା ବି ଠିକ କଥା। ଆପଣଙ୍କ ଭାଇ କଥା ଶୁଣି ଭାବୁଛି ଆପଣଙ୍କୁ ଚାଉମିନ ପାଇଁ ଡ଼ାକିବି ନାଇଁ ଆପଣ ଚାଉମିନ ନ ଖାଇ ଦେବାଟା ହିଁ ଭ ଭଲ।
ସେଇୟା ମୁଁ ଚାଉମିନ ମଧ୍ୟ ଖାଇଥିଲେ ମୋତେ ମଧ୍ୟ ଲାଗିଥାନ୍ତା ଆଉ ମୁଁ ମଧ୍ୟ ପୋଖରୀ କୂଳକୁ ଯିବାକୁ ପଡ଼ିଥାନ୍ତା।
ହଁ ହଁ ତା ବି ସତ କଥା ମୋ ପାଖରେ ଗାଡ଼ି ମଟର ସବୁ ଯାଉଛନ୍ତି ମୋତେ କେହି ନେଉନାହାଁନ୍ତି। ଛାଡ଼ନ୍ତୁ ବା ମୋରି ଦୁର୍ଭାଗ୍ୟ ମୁଁ ଆଉ କଣ କରିପାରିବି?
ଆପଣଙ୍କୁ ତ ସେ ମଧ୍ୟ ପି ନେଇ ନଥିଲେ ଆପଣ ବହୁତ ଭଲ ଭାବେ ଜାଣିଛନ୍ତି।
ଆପଣ ବ୍ୟକ୍ତିଗତ ଜୀବନ ଆଡ଼କୁ ଯିବା କଣ ଦରକାର ଆପଣ ରୁହନ୍ତୁ ମତେ ଯା ପ ସେଇଠିକା କଥା ସେ ପଚାରନ୍ତୁ।
ଆଚ୍ଛା ହଉ କିଛି କଥା ନାହିଁ ଆପଣଙ୍କ ଆଖ ପାାଖରେ କଣ ସବୁ ଦୋକାନ ଅଛି ଯେମିତି ଗୁପଚୁପ୍ ଦୋକାନ ହେଇଗଲା। କି ଚାଟ ଦୋକାନ ହେଇଗଲା ନା ଆଉ କଣ କିଛି ଅଛି?
ଅଛି ଆଉ ସେ ପାନ ଦୋକାନ ରେ ଭଲ ଭଲ ଜିନିଷ ଖାଇବାକୁ ମିଳୁଛି ତ ଆପଣ ଜାଣିଛନ୍ତି ମୁଁ ଖାଏ ସେ ସବୁ ତ ମୋତେ ଭଲ ଭଲ ଲାଗୁଛି।
ମୋର ଏଇ ଗୁପଚୁପ ଦୋକାନରୁ ମନେ ପଡ଼ିଗଲା କି ଆମେ ଯେତେବେଳେ ଛୋଟ ଥିଲେ ଆମେଯେତେବେଳେ ଡ଼େଲି ପାର୍କ ଯାଇ ଲାଷ୍ଟକୁ ସେଠାରେ ଗୁପଚୁପ୍ ଖାଇ ଆସୁଥିଲୁ କେତେ ମଜା ଲାଗୁଥିଲା ସେଦିନରେ। ଏବେ ଦେଖୁନାହାନ୍ତି ଏବେ ଗୁପଚୁପ ମଧ୍ୟ ଖାଇବାକୁ ଇଚ୍ଛା ହଉନାହିଁ।
କି ତୁ ସେତେବେଳେ ଆମେ ଆମ ବାପା ମାଆଙ୍କ ପଇସାରେ ଖାଉଥିଲେ ବା କଣ ଖାଇବାକୁ ଇଚ୍ଛା ହଉଛି ଟଙ୍କା ଟିକେ ଖର୍ଚ୍ଚ କରିବାକୁ ବି ଇଚ୍ଛା ହଉନାହିଁ।
ସେ ଗୁପଚୁପ ଖାଇବା ହେଇଯାଉ ନହେଲେ ଜସ୍ମିନ ଦେଖିବା ହେଇଯାଉ କେତେ କଣ ଥିଲା?
ହଁ ହଁ ତା ବି ଠିକ କଥା ଆପଣ କହିଛନ୍ତି। ହଁ ତାକୁ ବି ଆମେ ଦେଖୁଥିଲେ ସେ ଯେ ସେ ଗୋଟେ ଭଲ ଭଲ ପାଠ ପଢୁଥିଲା ଆମେ ତାର ପ୍ରଶ୍ନର ଉତ୍ତରକୁ ଆମେ ଆମ ଖାତରେ ମତେ ଲେଖୁଥିଲେ ମୁଁ ବୁଝିପାରୁଚି।
ନିଶ୍ଚୟ ନିଶ୍ଚୟ ଏବଂ ତାହାର ସବୁଠାରୁ ଭଲ ହଉଛି କଣ କହିଲ ଯେତେବେଳେ ସେ ମୁଣ୍ଡିଆ ମାରେ ଆ ସେ ତୁ ମାନେ କଣ କହିଲ ପୁରା ଗୁରୁଙ୍କ ଚରଣ ସ୍ପର୍ଶ କରିଯାଏ ପୁରା।
ହଁ ସିଏ ଏକ ଭଲ ବ୍ୟକ୍ତି ଜଣେ ଥିଲେ ସେ ବ୍ୟକ୍ତିଙ୍କ ସହିତ ତ ମୋର ଆଉ ଦେଖାହବିନାହିଁ ମୁଁ ଯେବେ ଦେଖା ହେବି ଆ ଆପଣ ପ୍ରଶଂସା କରିଚନ୍ତି ବୋଲି ମୁଁ ନିଶ୍ଚିନ୍ତ ଭାବେ ଜଣାଇବି।
ନିଶ୍ ଆରେ ନା ନା ନିଶ୍ଚିନ୍ତ ସେସବୁ ବିଷୟରେ କିଛି ଜଣାଇବେ ନାହିଁ ଆପଣ କିଭଳିଆ କଥାବାର୍ତ୍ତା କରୁଛନ୍ତି।
ହଁ ହଉ ଛାଡ଼ନ୍ତୁ ଛାଡ଼ନ୍ତୁ ଆପଣ କୁହନ୍ତୁ।
କିନ୍ତୁ ତାଙ୍କର ମାନେ କଣ କହିଲ ତାଙ୍କର ଭାରି ବଡ ହୃଦୟ ଦେଇଛି ତାଙ୍କର।
ହଁ ହଁ ସିଏ ହଁ ହଁ ସିଏ ମତେ ମତେ ବହୁତ ସାହାଯ୍ୟ କରିଚନ୍ତି। ପ୍ରଶ୍ନର ଉତ୍ତର ପରୀକ୍ଷା ଟାଇମ୍ ରେ ହଉ ହଉ ମୁଁ ବର୍ତ୍ତମାନ ଯାଉଛି ମୁଁ ଏକ ଗାଡି ମତେ ଡାକିଲାଣି ଯିବା କୁ ତ ମୁଁ ସେଇଥିରେ ପଳଉଚି ମୋ ଭାଇି ମଧ୍ୟ ସେଇଥିରେ ଯିବେ ମୁଁ ନିଶ୍ଚିନ୍ତ ତାଙ୍କୁ ଦେଖାହଲେ ତାଙ୍କର ସାହାଯ୍ୟ ଆମ କୁ ଯୋଉ ସାହାଯ୍ୟ କରୁଥିଲେ ମୁଁ ସେଇ ବିଷୟରେ କହିବି ବର୍ତ୍ତମାନ ମୁଁ ପ୍ରସ୍ଥାନ କରୁଚି।
ଆଚ୍ଛା ହଉ ଠିକ୍ ଅଛି ଭଲସେ ଦେଖି ଦେଖି ଯାଆନ୍ତୁ ଆଉ।
ହଉ ଠିକ୍ ଅଛି ଆପଣଙ୍କୁ ଧନ୍ୟବାଦ ଆପଣ ମତେ ଏଇସବୁ କଥା କହିଲେ ଏବେ ମତେ କାମ କରିବାକୁ ବି ଇଚ୍ଛା ହେଲାଣି ମୁଁ ଯାଉଛି ଧନ୍ୟବାଦ।
ଆରେ ଆରେ